ହ୍ୟାଲୋ ହ କୁହ।
ଆ ଯେଉଁ ଖାଇଲ କଣ?
ଖାଇବା ମାଇଁ ଘରକୁ ଯାଇଥିଲି ଭାତ ଆଉ ଇଆ କଣ କହିଲ? ହଲୋ ରୁଟୁ ଫୁଟୁ ଖାଇବ
କଣ ଗୋଟେ ବାଜୁଛି?
ବାଜୁଜି
କଣ ଗୋଟେ ଭିଡ଼ିଓ ଟାଇପ ଗୀତ ଭଳିଆ କଣ ବାଜୁଛି?
ବାଜୁଛି କି ଏବେ ବାଜୁନି?
ନା ବାଜୁନି।
ସେଟା ସେ ମୋବାଇଲରେ ଯାହା ବାଜୁଛି ଶୁଭୁଛି।
ବନ୍ଦ କରିଦବ ନା ଯେଉଁ କେଉଁ ମାଇଁ ଘରେ ବଡ଼ ମାଇଁ ଘରେ?
ହଁ।
କେତେବେଳେ ବସ୍ ଅଛି?
ସାଢ଼େ ଦଶଟା ବେଳକୁ ବସ ଅଛି।
କିଏ କିଏ ଯିବେ ସେମାନେ?
ରିଙ୍କି, ମାଇଁ, ପାଏଲ।
ଉଁ ହୁଁ। ଆଉ କୁର୍କୁରି ଫୁରର୍କୁରି ଦେଇ ଦେଇଥିବ ତାଙ୍କ ଗାଡ଼ିରେ।
ସେ ରାତିରେ କୁରକୁୁରୀ ଖାଇବେ?
କଣ ଦେଇଦେଇଥିବ ଟିକେ ଖାଇ ଖାଇଯିବେ ଶୋଇପଡିବେ
ହଉ।
ମାମୁଁ ଯିବେନି କି?
କହିଲେ ତାକୁ ଯାଇ ଘରୁ ଧରିକି ଆସିକି କଣ ତ ମୁଁ ନାଁ ପସନ୍ଦଭବ ମୁଁ ତାକୁ ଯାଇ ଧରିକି ଆସେ
କିଏ ମାମୁଁ କହିଲେ
ମାମୁଁ ମାଇଁ।
କଣ କହିଲ।
ତାକୁ ନେଇକି ଚାଲେ ଯେ ମୁଁ କହିଲି ନା ମୋ କୋଉଠି ହବ ତାକୁ ଯାଇକି ଘରୁ ଧରିକି ଆସିକି କୁଣ୍ଡେଇବି। ନେଲା ବେଳୁ ସମ୍ଭବନୁ।
ହୁଁ ହୁଁ
ଯଦି ସମ୍ଭବ ଥୋଡ଼ି ନା।
ଆମ ଝିଅଟା ଛୋଟଏଇଯାଉଛିନା ଆଉ ତାପରେ ଗରମ। ଦିନସ ସିଏ ବି ଚିଡିଚିଡି ହେଇଯିବ। ଖାଉନି ନି
କାଲି ୱାସିଂମେସିନ୍‌ ରେ କପଡ଼ା କାଲି ୱାସିଂ ମେସିନ୍‌ରେ କପଡ଼ା ପକେଇଥିଲି ସିଏ ଗୋଟେ ଦିନ ରାତି ରହିଯାଇଛି ସେ ଗନ୍ଧ ହୋଉଚି କପଡାରା।
କମ୍ଫଟ ପକେଇ ଦିଅ।
ଦେଇଥିଲି ପା।
ଡେଟେଲ କମ୍ଫର୍ଟ ପକେଇଦିଅ ସେ ଗ୍ୟାସ୍ ପଳେଇବ।
କମ୍ପଟ ପକେଇଥିଲି ତଥାପି ଗଲାନି।
ଝିଅଟା ହୁଁ। ଝିଅଟା କଣ କହିଲ ଆମ ଭଲିଆ ହେଇଗଲେ ଖାଇଲା ଭଳିଆ ହେଇଗଲେ ଆମ ସାଙ୍ଗରେ ଜୁଆଡ଼ୁ ନେଇଯିବ କିଛି ଟେନସନ୍ ନାହିଁ। ତାର ଖାଇଲେ ଆମେ ଯାହା ଖାଇଲୁ ରହିଯିବ ଏଇନେ ତା ପାଇଁ ଅଲଗା ଖାଇବା ହୋଉଚି ନା। ସେ ହଇରାଣ କରିଦେବ ତାପରେ ବନ୍ଧୁବାନ୍ଧବ ଘରୁ ଗଲେ କାହାକୁ କହିବୁ ତା ପାଇଁ ଖାଇବାକୁ ବନାଅ।
ହୁଁ।
ମାଙ୍କୁ ଆପଣ କୁହ ଯାଆନ୍ତୁ। ନଅଟା ଅଟଚାଳିସି ହେଲାଣି କେତେବେଳେ ଯିବ?
ମୁଁ ଏହି ୱାସିଂ ମେସିନରେ କପଡ଼ା ପକେଇଚି ସଫା କରିସାରି କି ଯିବି।
କ୍ଲିପ୍ ମାରିବୁ ନହେଲେ ପବନ ଯେମିତି ହୋଉଚି। ଉଁ। କ୍ଲିପ୍ ମାରିବୁ ନହେଲେ ପବନ ଯେମିତି ହେଉଚି ଉଡିକି ପଳେଇବ। ଏ ଭାଉଜଙ୍କ ବୋଉ ଆସିଚନ୍ତି? ଉଁ ହୁଁ ହୁଁ।
କଣ ପାଇଁ କି? ଆରେ ସେ ଭାଉଜ ଭାଉଜଙ୍କର କଣ ହେଲା କଣ ନାହିଁ କିଛି କହିଲନି ଯେ।
ମୁଁ କହିଲିନି ତମେ ଆସିକି ଦେଖିବ। ମତେ ଲାଗୁଚି ସେ କରି ନଥିବେ ବୋ ଧେ ଯେହେତୁ କାଲି ନାଇଁ ମୁଁ ଦେଇ ଦେଇ ଚି ତମେ ସେ ଯୋଉ ଇଏଟା କରି ଦେଲନି କି ତାଙ୍କ ଫୋନରେ ଏଟା ଅଟୋ ମେଟିକ ତାଙ୍କ ପାଖ ପଳେଇଯାଇଚି ମୋତେ କିଛି କହିବା ପାଇଁ ପଡ଼ିବନି ମୁଁ ଖାଲି ଗୋଟେ ମ୍ୟାସେଜ ଯାହା ପ ପକେଇବି ବାକି କାଲି ସେ ଏତେ ପିଲାଙ୍କର କରିଥିଲେ ନା କରିଥିବେ କି ନଥିବେ ଟିକେ ଡାଉଟୁ। ତାପରେ ତମେ ଆସିକି ତାଙ୍କ ଫୋନ୍ ଧଇଲ ମୁଁ ଦେଖିପାରିଲି ଜାଣିପାରିବ ସ
ଆଜି ଲିଙ୍କୁ ଭାଇ ତମକୁ କରିଥିଲା କି? କୋହୁନୁ କ‌ହ କରିନାହାନ୍ତି ନା ସେ ଜାଣିନି ତମ ନମ୍ବରଟା ବୋଧେ
ସେ ଗ୍ରୁପରେ ଅଛି କରୁନାହାନ୍ତି।
‌‌ହଁ ସେ କଣ ଜାଣିଚି ଆଉ କରିନି ଆଉ ଗ୍ରୁପରୁ।
ଉଁ ହୁଁ।
ଆଉ କଣ କୁହ ବର୍ଷା କେତେବେଳେ ଆସିକି ପହଞ୍ଚିଲା?
ପହଁଞ୍ଚିଲା ପାଞ୍ଚଟା ବେଳେ।
ଓ ହୋ। ସିଏ ତ କୋହୁଥିଲା ମୋତେ ଶୁକ୍ରବାରେ ତମେ କହିଲ ଶନିବାର ଯେ ମୁଁ ସେଇଟା ଭାବୁଥିଲି।
ମୁଁ ଭାବିଲି ଶନିବାର ବୋଧେ ଦେଖିଲାବେଳକୁ ଆଜି ଆସିଲା।
ହୁଁ ହୁଁ।
ମୋ ପେଟଟା ବିନ୍ଧୁଚି ଦିଇ ଦିନି ହେଲାଣି ଯାହା ଖାଇଲାବେଳେକୁ ବିନ୍ଧୁଚି।
ଅଲଟ୍ରାସାଉଣ୍ଡ କରିଦୋଉନୁ। ଉଁ। ଆ ଆ ହ୍ୟାଲୋ ନେଟୱାର୍କ ନାହିଁ ତୁମର ହ୍ୟାଲୋ ହ୍ୟାଲୋ ହ୍ୟାଲୋ କଣ୍ଢେଇ ଆ ଟିକେ ବାହାରକୁ ଯାଉନ ତୁମ ଘରେ ନେଟୱାର୍କ ତ ପାଉନି
ହ୍ୟାଲୋ